ଆଜ୍ଞା କଣ କରୁଛନ୍ତି?
ଏଇ ମୁଁ ଏଇଠି ଗଡିଛି ଆଉ।
ଆଉ ଖାଇବା ପିଇବା ସରିଲାଣି ଆପଣଙ୍କର?
ନା ନା ଖାଇବା ପିଇବା ହେଇନି।
ଆଚ୍ଛା ରୋଷେଇ କରସିଲଣି?
ହଁଁ ରୋଷେଇ ସରିଗଲାଣି।
ଆଚ୍ଛା କଣ କଣ ଆଜି ରୋଷେଇ କରିଛନ୍ତି?
ଆଜି ରୋଷେଇ ହେଇଛି ବୁଟ ଡାଲି ଅମୁତଭଣ୍ଡା ତା ସେ ଟିକେ ଆଳୁ ତାକୁ ଦେଇକି ଟିକେ ବୃଷଙ୍ଗ ପତ୍ର ବଘରା ହେଇଛି ଆଉ ହଁ ଆଉ ପୋଟଳ ପୋଟଳ ଟମାଟୋ ପୋଡା ହେଇଛି ବାଇଗଣ ଭଜା ହେଇଛି।
ଆଛା ଆଛା ଆଛା ପୁରା ଦେଶୀ ଖାଇବା ଆଜି କରିଛନ୍ତି ଆଉ।
ହଁ ସବୁଦିନେ ଆମର କିଛି ଖାଇବା ହଁ ହୁଁ ଆଉ ଆପଣଙ୍କର?
ଆମର ବି ଆଜି ସେମିତି ଭାତ ଡାଲି ପୋଟଳ ଆଳୁ କୁର୍ମା କରାହୋଇଥିଲା। ଆଉ ଶାଗ ମୁଗ କରାହେଇଛି ଆଉ କଣ ଗୋଟେ ଜମ୍ବୁ ଫାମ୍ବୁ କଣ ହେଇଛି ଆଉ ମୁଁ ତ ପୋଟଳ ଆଳୁ କୁର୍ମା କରିଦେଇଥିଲି।
ମୁଁ ତ ଆଜି ସେ ପୋଟ ଗୁର୍ମା ଟା କରିଥାନ୍ତି ଆଉ ମୋ କାଇଁ ଇଛା ହେଲାନି ମୁଁ ନା ମସଲା ଗୋଡ଼ା ଖାବାକୁ ଇଛା ହଉନି କରିବିନି। ଏଥର ସାଧା ସିଧା ଉପରେ ଟିକେ କରିଦବା ଆଉ।
ନାଇଁ ଗରମ ବି ହଉଛି ନା ସେଥିପାଇଁ।
ହଁ ପାଇଁ ଗୁଡ ଗୁଳ ଟା ଯୋଉ ହଉଛି ଚିପ ଚିପା ଭଳିଆ ଲାଗୁଛି ସେ ଜମା ଇ ଇଛା ହଉନି ଏମିତି ମୁଁ କହିଲେ ପଖାଳ ନହଲେ କରିଦବା ଖାଇବା ତାପରେ ପାଗବି ଘୋଡେଇ ପକଉଛି ଏମତି ହଉଛି ସେଇଭଳିଆ ଆଉ।
ଆଉ କଣ କୁହନ୍ତୁ ଆପଣଙ୍କର? ନାଇଁ ଖିଆପିଆ ଅଧା କରିଛନ୍ତି ଆଉ ଅଧା ଏବେ ଆମେ ସବୁ କରିବୁ।
ହଁ କିଏ କିଏ ଅଛନ୍ତି ସବୁ ଘରେ?
ଘରେ ବାବା ମା ଭାଇ ଭାଉଜ।
ହୁଁ ହୁଁ।
ଆଉ ମୁଁ।
ଉ ହୁଁ ମାନେ ସିଙ୍ଗିଲ ଅଛ ବୋଧେ?
ହଁ।
ଓହୋ ସେଥିଇଁ ବାବା ମା ଅଛନ୍ତି ନହେଲେ ତ ଶାଶୁ ଶ୍ୱଶୁର କହିଥାନ୍ତା ନା?
ହଁ ଠିକ କଥା
ପଢା ପଢି ଚାଲିଛି ନା ଜବ୍ ହେଲାଣି?
ନାଇଁ ମୁଁ ତ ଏମିତି ପଢ଼ାପଢ଼ି ସାରି ଦେଇଛି ଜବ ପାଇଁ ଦେଖୁଛି।
ଓହୋ ଆଛା ଆଉ ବାହାଘର ଫାଘର?
ବାହାଘର ପାଇଁ ତ ସେମିତି ଦେଖା ଦେଖି ଚାଲିଛି ଦେଖାଯାଉ।
ହୁଁ ଉ ଏଇଟା ତ ସମୟ ହେଇଗଲାଣି ନା? ହୁଁ ପାଠ ପଡିଶାର ଯେତେବେଳେ ଜବ ତ ହବ। କିନ୍ତୁ ବାହାଘର ପାଇଁ ତ ବଇସା ଟା ଧୀରେ ଧୀରେ ଯାଉଛି ନା?
ଯାଉଛି ହଁ।
ହୁଁ। ଏମତି କଥା ଆଉ।
ଆଉ ଆପଣଙ୍କର କଣ କଣ ସବୁ ହବି ମାନେ କଣ କରିବାକୁ ଭଲ ଲାଗେ ସବୁ?
ଆ ଭଲ ଲାଗେ ମତେ ଟିକେ ପ୍ରଥମ କଥା କୁକିଂ ବହୁତ ଭଲ ଲାଗେ କୁକିଂ ଭଲ ଲେ ଆଉ ସିଙ୍ଗିଙ୍ଗ ମାନେ ମୁଁ ଗାଇପାରେ ନା କିନ୍ତୁ ମତେ ଭଲ ଲାଗେ ଶୁ ଶୁଣିବା ପାଇଁ ମାନେ ପ୍ରତିଟି ଗୀତ ମୁ ପୁରା ଏନଜୟ କରିି କରି ଶୁଣେ ବହୁତ ଭଲ ଲାଗେ। ଆଉ ଉଁ ଉଁ। ଏଇ ଦିଟା ତ ମୋର ମାନେ ଗୋଟେ ପ୍ରଥମ ମାନେ ଚଏସ୍। ଆଉ ଆଉ ହବି ସେମିତି କିଛି ନାଇଁ ଘର କାମ କରିବାକୁ ଭଲ ଲାଗେନି।
ହୁଁ ହୁଁ ହୁଁ ହୁଁ।
ଉଁ ହା ହା ହା ଏମିତି। ମାନେ ସଫାସୁତୁରା କରିବି ସବୁ ସଫାସୁତୁରା କରିବି କିନ୍ତୁ ବ୍ୟବସ୍ଥିତ ହିସାବରେ ଆଁ ରଖିଆକୁ ରଖିପାରେ ନା ତାକୁ ସେମିତି ରଖିଦିଏ ଆଉ। ନହେଲେ ପରିଷ୍କାର ପରିଚ୍ଛନ୍ନ ଝଡା ଝଡି ଏସବୁ ଜିନିଷ ଲୋକ ଲଗେଇକି କରିଦିଏ ଆଉ ନି ଯେ ମତେ ଟିକେ ମାନେ ସେ ସବୁ ଜିନିଷ ମତେ ଏତେ କରିବାକୁ ଭଲ ଲାଗେନି କିନ୍ତୁ ଘର ପରିଷ୍କାର ହବା ଦରକାର।
ହୁଁ ସେଇଟା ତ ଠିକ କଥା।
ହୁଁ ଘର ପରିଷ୍କାର ହବା ଦରକାର ଆଉ ସପିଙ୍ଗ ଭଲ ଲାଗେ। କୁକିଂଟା ମାନେ ଅପସନରେ ଅଛି ଏ ମାନେ ଅ ଅକ୍ ମାନେ ଦରକାର ଯୋଉ ଜିନିଷ ଧର ପର୍ବପର୍ବାଣୀ ଆସିଲା ତ ମୁ କେବଳ ମୁଁ ଘରେ ମୁଁ ସମସ୍ତଙ୍କ ପାଇଁ ଆଣେ। ଆଉ ହଁ ମୋ ପାଇଁ ବି ସମସ୍ତଙ୍କ ପାଇଁ ବି ମୁଁ ହିଁ ଆଣେ। କେହି ଯାଆନ୍ତିନି କି କେହି ଆଣନ୍ତିନି କି ନିଜ ଚୟେସ୍ କାହାରି ନାହିଁ ସେମତି ମାନେ ମୋ ମୋ ଚଏସ ରେ ମୁଁ ଆଣିଲେ ସମସ୍ତେ ପିନ୍ଧନ୍ତି ସେମିତି କେହି କମ୍ପ୍ଲେନ ବି କରନ୍ତିନି ଏଇଟା ଭଲ ହେଲାନି ସେଟା ଖରାପ ହେଲାନି।
ଆଛା ତାମାନେ ଆପଣଙ୍କ ଚଏସ୍ ଟା ହଉଛି ଭଲ ଯୋଉଟା କି ସମସ୍ତଙ୍କୁ ଭଲ ଲାଗେ।
ହଁ ଭଲ ତ ହଁ ଭଲ ନିଶ ଚିତ ନହେଲେ ସମସ୍ତଙ୍କର ଆଉ କମ୍ପ୍ଲେନ ନଥାଏ ନା ତ ମୁଁ ମୁଁ ଜାଣି ପାରେ ମୋ ପିଲାକୁ ମୋ ଝିଅ କୁ କୋଉଟା ମାନିବ ପୁଅ କୋଉଟା ମାନିବ ଏନ୍ତି କରିକି ମୁଁ ନେଇ ଆସେ। ଆଉ କୁକିଂ କରିବାକୁ ମାନେ ବେ ଭେରାଇଟି ମାନେ ଆମେ ପିଆଜ ରସୁଣ ଖାଉନୁ। କିନ୍ତୁ ଯେ କେତେ ବିନା ପିଆଜ ରସୁଣ ରେ କେତେ ଭେରାଇଟି ଯେ ହେଇପାରିବ ମୁ ମୋ ହଜବେଣ୍ଡ ଙ୍କୁ ଖୁଆଇ ପାରିବି ସେଇଟା ସବୁବେଳେ କରେ।
ସେ ବାହାରେ ଖାଆନ୍ତିନି କିଛି ଜିନିଷ। ଇଭିନ୍ ମାନେ ଏମିତି କି ବରା ସିଙ୍ଗଡ଼ା ଦହିବରା। ସବୁ ଜିନିଷ ସେ କିଛି ବି ବାହାରେ ଖାଆନ୍ତିନି ଯୋଉ ଜିନିଷକୁ ବାହାରେ ଚଟପଟା ମିଳେ। ତାକୁ ଖାଆନ୍ତିନି ଚାଟ୍ ପାଟ ସବୁ ମୁଁ ହିଁ ଘରେ କରେ।
ଆଚ୍ଛା।
ସେଥିପାଇଁ ମତେ ଭଲ ଲାଗେ ବିଭିନ୍ନ ପ୍ରକାର ରୋଷେଇ କରିଆ ପାଇଁ।
ହୁଁ ହୁଁ ମତେ ବି ରୋଷେଇ ମାନେ ଭଲ ଲାଗେ ବହୁତ ମୁଁ ବହୁତ ଥର ଇନୋଭସନ ଯେମତି ମତେ ଲାଗେ କି ଘରର ଯୋଉଟା ଚଏସ୍ ଲାଗିବ ସେଇ ହିସାବରେ ମୁଁ ମୋର ନିଜ ନିଜର ଇନୋଭେ ନ ବି ଡାଲେ ମାନେ ଯେମିତି କି ଗୋଟେ ଆମେ ପରଟା କିଛି ଗୋଟେ କରୁଚୁ ଆଳୁ ପରଟା କରୁ ଚୁତ ଆଳୁ ପରଟା କରିବା ଟାଇମ ରେ ତାକୁ ଯଉ କଷିକି ଯେମିତି କରିବା କଥା ସେମିତି କରିକି ମୁଁ କଣ କରେ ଗୋଟେ ରୁଟି କରିଦିଏ। ତା ଉପରେ ସେ ଆଳୁ ପୁର ପକେଇଦିଏ ସେଇଥିରେ ଏମିତି ଅ ଯେମିତି ଭେଜିଟେବଲ୍ସ କ୍ୟାପ୍ସିକମ୍ ହେଲା ଟି କିଏ ସୁଇଟ କର୍ନ ହେଲା ଆଉ ଜ ହେଲା ବାକି ଚିଜ୍ ଟିକିଏ ଏମିତି ପକେଇଦିଏ ଗ୍ରେଡ଼୍ କରିକି। କି ପନିର ହେଲା ସବୁ ପକେଇକି ତା ଉପରେ ଆଉ ଗୋଟେ ରୁଟି ପକେଇ ଦିଏ ତାକୁ ଚାରିପଟେ ଏମତି କଣ୍ଟା ଚାମଚ ରେ ଅ ମାର୍କ କରିଦେଇକି ତାକୁ ବସେଇଦିଏ। ସେ ଗୋଟେ ଚିଜ୍ ପିଜା ଟାଇପର ଫିଲ୍ ଆସେ ଅରିଗାନ ଆଉ ଚିଲି ଫ୍ଲେକ୍ସ୍ ବି ଆପଣ ଦେଇପାରିବେ ହାଲକା ଲୁଣ ବି ଦେଇପାରିବେ ତ ସେଇଟା ଗୋଟେ ଫ୍ଲେଭର୍ ଆସେ ମାନେ ନର୍ମାଲ ତ ଆମେ ଖାଉଚୁ ଆଳୁପରଟା, ବଟ୍ ଏମତି ହେଲେ ଟିକେ ଫ୍ଲେଭର୍ ଲାଗିଲେ ବି ଭଲ ଲାଗେ।
ହଁ, ମତେ ବି ସେମତି ମାନେ ଧର ବିଭିନ୍ନ ପ୍ରକାର ଭେରାଇଟି ଯୋଉ ପରଟା ହୋଉ ଭେରାଇଟିଯୋଉ ପୁରୀ ହେଲା ଭେରାଇ ବେକିଂ ଜିନଷ ହେଲା ମୁଁ ତାକୁ ମୋ ନି ନିଜ ଆଇଡିଆରେ ମୁଁ ତାକୁ କରେ ସବୁ। ମାନେ ଯେମତି କହିଲ କି ଆଳୁ ପରଟା ଟା ଧର ଖାଲି ଲୋକ ଆଳୁ ଇଏ କରନ୍ତି ମୁଁ ସେଥିରେ କଣ କରେ ନା ବନ୍ଧାକୋବି ଗାଜର ତାକୁ ସବୁ ପକେଇକି ଆଗେ ମାନେ ଆଗେ ତେଲରେ ଫ୍ରାଏ କରଦିଏ ତାପରେ ମାନେ ସେ ଯୋଉ ତେଲରେ ପକେଇକି ଯୋଉ ଲୋକ ମାନେ ଆଳୁଟାକୁ ଖାରି କରନ୍ତି କଞ୍ଚା ଲଙ୍କା ଫଙ୍କା ଲଙ୍କା ପକେଇ ମୁଁ ତାକୁ ସବୁ ଆଗେ ମସଲା ଟା କରିଦିଏ ଯୋଉ ଭେଜିଜ୍ ର ତା ଉପରେ ପକେଇ ଦିଏ ଆଳୁ ଯୋଉ ସିଜେଇ କି ରଖିଥାଏ, ତାପରେ ପକେଇ ସେଟା ଟିକେ, ମାନେ ବେଶୀ ଆଳୁ ଟା ବେଶୀ ଏତେ ହେଲାନି ଆଉ। ମାନେ ଯେନ୍ତି ମାନେ ହେଲ୍ଦି ରହିବ ସେ ଟାଇପ ର ସବୁ ଜିନ୍ଷ ସେମତି ବହୁତ ଜିନ୍ଷ ମୁଁ ଏମତି କରେ। ପିଠା ବି ସେମତି ବିଭିନ୍ନ ଭେରାଇଟିଜ ପିଠା ବି କରେ। ନାଇ ଯେମତି ଲାଇକିି ଅ ବିଭିନ୍ନ ଚକୁଳି ଟାଇଫର, ବିଭିନ୍ନ ପ୍ରକାର ପକେଇକି ତା ଉପରେ ସୁତ୍କନ ହେଲା କି ଚିଜ୍, ଦୋସା ଏଇ ସବୁ ଟାଇପ ର କରେ ଆଉ।
ହଁ, ସେଇଟା ତ ଭଲ୍ ଲାଗେ।
ହୁଁ, ଆଉ ବେକିଂ ଉପରେ ବି ସେମତି କେକ୍ ସବୁପ୍ରକ୍ କାର ଆଉ ଅରେଜ୍ କେକ୍ ହେଲା ଆଉ ଲେମୋନ୍ କେକ୍, ବାନାନା କେକ୍, ଏଠୁ ଆରମ୍ଭ କରିକି ଏତେ ସାରା ସବୁ ଯେମତି ଫ୍ରୁଟ୍ସ୍ ସବୁ ପଡିକି ହେଇପାରିବ ଯେମତି କି ତାର ଇଏଟା ରହିବ ମାନେ ହଁ ତା ଫ୍ଲେଭର୍ ଟା ଆସିବ, ଆଉ ସେଟା ବି ଯିମ୍ତି ମାନେ ଏମ୍ତି ହବନି କି ଯେମତିକି ଆମର କରନ୍ତି ଗ୍ରିନିସ୍ ଟା ଯେମିତି ନଷ୍ଟ ହବନି ଯେମତି କରନ୍ତି ଥର ଆ ଯେମିତି କରନ୍ତି ପାଲକ୍ ପନିର୍ ଟା ଯେମତି କରନ୍ତି ତା ଗ୍ରିନିସ୍ ଟା ନଷ୍ଟ ହବନି ତାପରେ ତାକୁ ଆଇସ୍ ଫାଇସ୍ ଯେମ୍ତି କରନ୍ତି ସେଇ ଟାଇପ ର ମୁଁ ଫ୍ରୁଟ୍ସ୍ କେକ୍ ଗୁଡା ବି ସେଇ ଟାଇପ ର ଏମ୍ତି କରେ ଆଉ ଚକଲେଟ୍ସ୍ କେକ୍ସ୍ ସବୁ
ହୁଁ, ହୁଁ, ହୁଁ।
ଉହେଁହେଁ, ହେଁ ମାନେ କଣ କଇଲ ନିଜ ଆଇଡିଆରେ ଏମତି କି ମାନେ ଯୋଉମାନେ ସବୁ ଅଣ୍ଡା, ବଣ୍ଡା ପକେଇ କି ଯୋଉ କରନ୍ତି ଆମର୍ ତ ସେଵ୍ ପଡିବନି ନା ତେଣୁ ତାକୁ ସେ ତା ସୋଷ୍ଟିଚ୍ୟୁଜ୍ କୋଉଟା ସେମତି ଦେଖିକି କୋରିଆ କୋରିଆଓ ହୁଁ, ହୁଁ।
ସେ ମୋତେ ବେକିଂ ରେ ତ ଏତେ ଏକ୍ସପ୍ରେନ୍ସ ନାହିଁ ବଟ୍ ନର୍ମାଲି ମୁଁ ଯୋଉ ଚକ୍ଲେଟ୍ କେକ୍ ହୋଉ କି ଫ୍ରୁଟ୍ ଆ ନଟ୍ କେକ୍ ହୋଉ ସେଇଟା ଏମତି କରିଦିଏ ମାଇକ୍ରୋୱେଭ୍ ହୋଉ କି ଏଇଥିରେ ବି ହୋଉ କରଦିଏ ମାନେ କଢେଇ ପ୍ରେସର କୁକରରେ ବାକି ବେଶୀ ତ ମୁଁ ଏକ୍ସପେରିମେଣ୍ଟ୍ କରିନି, କିନ୍ତୁ ଆପଣ ଯୋଉଟା କହୁଛନ୍ତି କେବେ ଦେଖିବା ଟ୍ରାଏ କରିବା।
ମୋର ବହୁତ ଏକ୍ସପ୍ରେନ୍ସ୍ ମୁଁ କାହିଁକି ନା ମୁଁ ଅଧିକା ଦିନ୍ ହେଲାଣି ବାହାଘର ହେଇକି ମୋତେ ବୟାସି ହେଇଗଲାଣି ନା ଫଟି ଏଜ୍ ହେଲାଣି ନା
ଆଚ୍ଛା, ଆଚ୍ଛା!
ଅଁ, ସେଥିପାଇଁ ଏକ୍ସପ୍ରେନ୍ସ୍ ଟା ବେଶୀ ହେଇଯାଇଚି, ତମେ ତ ଏବେ ଛୁଆ ତମେ ତ ଧୀରେ ଧୀରେ ଜାଣିବ ଆ କୁ ଗଲେ ଆଉ
ଆପଣଙ୍କୋଠୁ ଟିପ୍ସ୍ ମୁଁ ନିହାତି ଭାବରେ ନେବି ଆଉ ଥରେ କେତେବେଳେ ଆପଣ କହିବେ ମତେ ଟିକେ ପ୍ରୋସେସ୍ କୌଣସି ବି ରେସିପିର କେକ୍ ଫେକ୍ ର। ତ ମୁଁ ଟ୍ରାଏ କରିବି।
ମୁଁ ଥରେ ଗୋଟେ କେକ୍ କରଥିଲି ଅରେଂଚ୍ କେକ୍ ମାନେ ଏତେ ସୁନ୍ଦର ତା ଅରେଞ୍ଜ୍ ର ଫ୍ଲେଭର୍ ଟା ତା ରସ ଦେଇକି କରଥିଲି ପ୍ଲସ୍ ତା ଜିସ୍ ଟା ପକେଇଥିଲି ଏତେ ସୁନ୍ଦର୍ ଫିଲେ, ଫିଲେ, ଫ୍ଲେଭର୍ ଆସଥୁଲା ବାସ୍ନା ପୁରା ଏକଦମ୍ ମାନେ ଇନହାନ୍ସ୍ ହଉଥିଲା ବଢ୍ୟା ଲାଗୁ ବଢିଆ ବାସ୍ନା ବି। ଚେଷ୍ଟ ବି ଏଆ। ଭଗବାନଙ୍କର ସେଆଡୁ ପଣି। ମୁଁ କିଛି ଖାଇପାରେ ନା। କାହିଁକି ସବୁଥିରେ ଚିନି ପଡେଁ। ମୁଁ ଖାଇ
ଆଚଛା।
ସବୁ ବନାଏ ମୁଁ ସବୁ ବନାଏ କିନ୍ତୁ କିଛି ହିଁ ମୁଁ ଖାଇପାରେ ନା। କିଛି ଖାଇବାନା, ବହୁତ କମ ମାନେ ଧର ଯୋଉଟା ଖାଇବା ଯୋଗ୍ୟ ସେଇଥୁରୁ ଖାଲି ଟିକେ ଖାଏ ଆ ଏମତିତ ସେମିତିରେ ବି ମୁଁ ବନେଇ, ବନେଇ ସବୁ। କିନ୍ତୁ ମତେ ଇଚ୍ଛା ହୁଏ ନା କାହିଁକି ଖାଇବା ପାଇଁ।
ହୁଁ, ହୁଁ।
ଏମିତି ଆଉ। ଇଡଲି ହେଲା। ଇଡଲି ର ବି ବିଭିନ୍ନ, ମାନେ ସବୁ ପ୍ରକାର ଭେଜିଟେବୁଲ ପକେଇକି ହଉ କି ଇଡଲିକୁ ତାପରେ ତାକୁ ଫ୍ରାଏ କରିକି ହଉ, ତାପରେ ତାକୁ ଇଡଲି ଉପରେ ଯୋଉ ଘିଅ ପକେଇକି ଯୋଉ ପୋଡି ମସଲା ପକେଇକି ତାକୁ ହଉ ହୁଁ।
ହଁ ମୁଁ ଇଡଲି ରେ ବହୁତ ସାରା ଆଇଟମ ବି ଟ୍ରାଏ କରିଛି। ମାନେ ଯେମିତି ଚିଲି ଇଡଲି ହେଲା କି ଆ ଇଡଲିକୁ କେମିତି ଯୋଉ ଫ୍ରାଏ କରିକି ତାପରେ ତା ଉପରେ ମସଲା ପକେଇକି ଖାଇବା ତ ସେଇଟା ବି ବହୁତ ଭଲ ଲାଗେ ଖାଇବା ପାଇଁ।
ହୁଁ। ତେଣୁ ପିଲାମାନ ଙ୍କର ଯୋଉଟା ରିକ୍ଵାରମେଣ୍ଟ ଅନୁସାରେ ସେମିତି କରେ ଆଉ। ମାନେ ଧର
ଖାଇପାରିବେ। ମାନେ ଯେଉଁଟାକି ଫ୍ଲେଭର୍ ସେମାନଙ୍କୁ କିଛି ଖରାପ ଲାଗିବନି ସେଇ ଟାଇପର କଲେ ଭଲ ଲାଗେ।
ହୁଁ। ଆଉ ଗୋଟେ ଯୋଉ ତାକୁ କରେ।
ଉଁ କୋଉଟା କରନ୍ତି?
ରାମେନ୍ ଯୋଉଟା ଯୋଉ ନୁଡୁଲସ ନୁଡୁଲସ ଆଉ ମସରୁମ ଆଉ ଅ ପିନଟ ବଟର ତାକୁ ଦେଇକି ଟିକେ ମିଠା ଟାଇପ ର ଟିକେ କରିକି
ଆଛା।
ତାକୁ କରିକି ଦିଏ ବିନା ପିଆଜ ରସୁଣ ରେ।
ଓହୋ।
ଯେତେ ସାରା ଯାହା ହବ ଷ୍ଟବ୍ ବାଲା ପିଠା ନହଲେ ମସୁମରେ ଷ୍ଟପ କରେ। ବା ପନିର ରେ ଷ୍ଟପ୍ କରିକି କରେ। ଏମତି ବହୁ ବହୁତ ସାରା ଷ୍ଟପିଙ୍ଗ କରିକି କରେ।
ଆଚ୍ଛା ଆପଣଙ୍କର ସବୁଦିନ ବିନା ପିଆଜ ରଶୁଣ? ଆଛା ଆଛା।
ତେଣୁ ମାନେ ନାହିଁ ଯେ ଏଇ ବାରରେ ଆମେ ଖାଇବୁ, ସେଇ ବାରରେ ଖାଇବୁନୁ ସେମିତି ନାଇଁ। ସବୁଦିନ ବିନା ପିଆଜ ରସୁଣ। ଯୋଉଟା କି ମତେ ସେଇଟା ମାନେ ଟିକେ ଆଉ ଟିକେ ଟଫ ଇଏ ନା। ମାନେ ଟାସ୍କ ଟା। ତାକୁ କରିବା ଟା ଟିକେ ଇଏ ନା। ମାନେ ଧର ରାମେନ୍ ଟା ଯେମିତି ତମେ କି ଖାଇ ପିଆଜ ଫିଆଜ ପକେଇ ଦେଲେ ଯୋଉ ପ୍ରକାର ତାର ଟେଷ୍ଟ ଟା ଏନହାନ୍ସ ହବ ସେ କଣ ୱିଥ୍ ଆଉଟ୍ ଓନିଅନ୍ ଗର୍ଲିକ୍ ରେ ହେଇପାରିବ କି? ତାକୁ ଟିକେ ଦେଖି ଚାହିଁକି କୋଉଟା ପକେଇଲେ ଠିକ ହବ କୋଉଟା ଏଇ କଲେ ଠିକ ହବ, ସେମିତି ଆଉ। ଆ ମାନେ ନୁହେଁ ଯେ ଆମେ ମା ପେଟରୁ ଏଗୁଡା ସବୁ ଶିଖିକି ଆସିଥିଲୁ। ଏଇ ୟୁଟୁବ
ହୁଁ।
ଏଇ ଏ ସବୁ ଦେଖିକି ଶିଖା ହଉ
ହଁ। ଜେନେରେସନ ହିସାବରେ ଟଷ୍ଟ ହିସାବରେ ଖାଲି ଟ୍ରାଏ କରିବା କଥା ସବୁ ଜିନିଷ ଆଉ।
ହଁ। ନାଇଁ ଏଇଗୁଡା କୋଉ ଆମ ଗାଁରେ କିଏ ଦଉଥିଲା ଆମକୁ ଖାଇବା ପାଇଁ?
ଠିକ କଥା।
ଏବେ ଏବେ ଛୁଆ ମାନେ ଖାଉଚନ୍ତି। ଏବେ ଛୁଆମାନେ ଖାଉଚନ୍ତି ଉ ଶିଖିବେ। ଆମକୁ କେହି ଦଉନଥିଲେ ମା। ଏଇଗୁଡାକ ଆମେ ନୁଡୁଲସ ବିଷୟରେ ଆମେ ଜାଣିନଥିଲୁ।
ହଁ ନାଇଁ ସେଇଟା ତ ଠିକ କଥା। ଆଗରୁ ଏତେ ସବୁ ଜିନିଷ ନଥିଲା। ମାମା ଯାହାବି ରୋଷେଇ ଦିଅନ୍ତି ଆମେ ବି ଛୁଆ ବେଳେ ବି ସେଇଆ। ମାନେ ମାମା ଯାହା କରିକି ରୋଷେଇ କରନ୍ତି ଏବେ ତ ମାନେ କଲେଜ ପଢିଲା ପରେ ସବୁ ମୁଁ ବାହାର ଜିନିଷ ଖାଇଲି। ନହେଲେ ଆଗରୁ
ହୁଁ।
ଏ ଆ ହିଁ ମା ଯହା ଟା ରୋଷେଇ କରିକି ଦିଅନ୍ତି ସେଟା ହିଁ ଆମେ ଖାଉ।
ହୁଁ।
ଠିକ ଅଛି ଆପଣଙ୍କଠୁ ତ ବହୁତ ସାରା ଜିନିଷ ମୋର ଶଖିବାର ଅଛି। ନେକ୍ସଟ୍ ଟାଇମ୍ କେବେ ଗୋଟେ କଣ ରେସିପି ଆପଣ ସିଖି ଶିଖିବି ନିହାତି ଭାବରେ ଏବେ ଟିକେ ରଖୁଛି ଆଜ୍ଞା ହଁ ହ ହଁ। ଥ୍ୟାଙ୍କ ୟୁ।